କଣ କରୁଛ?
ମର୍ନିଙ୍ଗ୍।
ଭେରି ଗୁଡ଼୍ ମର୍ଣିିଂ। ବର୍ଷା ହଉଛି?
ହଁ ବର୍ଷା ସକାଳୁ ହଉଛି ଟିକେ ଟିକେ।
ଏ ଆଡ଼େ ବି ଏଇଠି ଏଇନେ ଚାଲିଲା ଆରମ୍ଭ ହେଲା।
ନା କାଲି ସନ୍ଧ୍ୟା ବେଳକୁ ରାତିରେ ଛାଡ଼ି ଯାଇଥିଲା ତାପରେ ରାତି ସେ ସାଢ଼େ ଦିଟା ହବ ବୋଧେ ସେତେବେଳୁ ପକଉଛି ଆଉ।
ହୁଁ।
ରୋଷେଇ ସଇଲାଣି?
ନାଇଁ ମୁଁ ଆଜି କରିନି। ଦେହ ଭଲ ନାହିଁ ତ ପେଟ ସେକା ଅଣ୍ଟା ହେକା ଜୋରରେ ପେନ୍ ହଉଛି ତ ମୁଁ ଶୋଇଥିଲି ଶାଶୁ ରୋଷେଇ ହଁ।
ଓହୋଃ। ଏରା ହେଲେ ତ ଭାରି ଅସୁବିଧା ପେଟ, ପ
ସେଥିପାଇଁ ସିଏ କରୁଛନ୍ତି ଆଜି ରୋଷେଇ ମୁଁ ବସିଛି ସକାଳୁ।
ହୁଁ। ଆଜି ବୋଧେ ହେଲା?
କାଲି ଠୁ ହେଲାଣି। କାଲି ହେତେ କିଛି ଲାଗୁନଥିଲା।
ହୁଁ।
ଆଜି ରାତି ଦିଟା ରୁ ଦେହ ବେଶୀ ସିରିଅସ ଲାଗୁଛି।
ମୋର ଏବେ ମଝିରେ ହେଇଥିଲା କି ମୋର ତ ଗଲା ଦି ତିନି ମାସ ହେଲା ତିନି ମାସ ଏ ସତର ତାରିଖକୁ ନା ତିନି ମାସ ହେଇଗଲା ମୁଁ ହେଇନି ଆଜି ଯାଏ।
ପି ସି ଓ ଡି ଅଛି ନା କଣ।
ଆ ଆଁ।
ପି ସିଓଡି ଅଛି।
ହଁ ଯାଇଥିଲି ଚେକଅପ ପାଇଁ ଯେ ସେ ଓଭାରିରେ ମୋର ଅଛି କଣ ମାଂସ ମା ସେଇଠି ଅଛି।
ମାଂସ ନୁହେଁ ଏଟା ପଲିସିଷ୍ଟ ଓଭାରିଆନ୍ସିଷ୍ଟ।
ହଁ ନାଇଁ ସେ ଥମ ପେଶିଓଡ଼ି ଅଛି ନା। ପଲିଶିଷ୍ଟ ଦେଖେଇକି ଆସଥିଲି ମେ ମୁଁ ଖାଉଛି ତ କାଇଁ ଆଜି ଯାଙ୍କେ ବି ହେଇନି ମେଡିସିନ ଖାଇଲା ପରେ ବି।
ନାଇଁ ମୁଁଁ କେତେ ଜାଗା ଦେଖେଇ ଦେଖେଇ ବହୁତ ଥକିଗଲି ଲାଷ୍ଟକୁୁ ଗୋଟେ ଭଲ ଡକ୍ଟରଙ୍କୁ ପାଇଲି ଆଡ୍ରେସ, ସେଠିକି ଗଲା ପରେରେ ଏବେ ସବୁ ଠିକ୍ ଠାକ୍ ଚାଲିଛି ମେଡିସିନ ଆଉ ଖାଉନି।
ମୁଁ ମୁଁ ଏଇ ନୟାଗଡ ରେ ନୁହନ୍ତି କି ତରୁଣ ଶତପଥୀ।
ହୁଁ।
ସେଇଠି ତାଙ୍କୁ ଦେଖେଇଲି, ସେ ଦେଇଥିଲେ ମେଡିସିନ ଖାଇଲି, ଏବେ ଏଇଠି ପନ୍ଦର ଦିନ ହଉ ମେଡିସିନ ଖାଉଛି। କିଛି ହେଇନି ମେଡିସିନ ଖ ଖାଉଛି, ତାପରେ ଅସକାରିଷ୍ଟ ମଝିରେ ଖାଉଥିଲି ଦି ତିନି ବର୍ଷ ଖାଇଲି କଣ୍ଟିନ୍ୟୁ କଲି।
ସେଇଟା କିଛି କାମ କଲାନି ମୋର ଅସକରିଷ୍ଟ ଖାଇଛି, ଅସୁକା ଖାଇଛି, ମଲ୍ଟିଭିିଟାମିନ୍ ଗୁଡା ଖାଇଛି, ଖାଇ ଖାଇ ନିଜେ ମୋଟା ହେଇଗଲି ସିନା ତାପରେ କି
ନା। ମୁଁ ପୁରା ଝଡିଗଲି, ମାନେ ବାଉନ ନା ତେପନ କିଲୋ ଥିଲି ଯେ ପୁରା ଛୟାଳିଶ କିଲୋ ହେଇଗଲି ଏବେ।
ଭଲ, ମୋର ଜାଣିଛ କି ନାଇ ପିସିଓଡି ଲାଗି ୱେଟ୍ ଗେନ୍ ହବ, ହେୟାର ଲସ୍ ହବ।
ମୋର ତ କାଲେ ଚୁଟି ଆଉ ନାହିଁ, ଆଗ ପଟୁ ପୁରା ଚନ୍ଦା ହେଇଗଲାଣି।
ଆଉ ଜାଣିଚକି ନାଇଁ ମୁହଁରେ ଖାଲି ଛୋଟ ଛୋଟ ହେୟାର ଉଠିବ ମନେ ମନେ।
ନାଇଁ ମୁଁ ହଁ ଏମତି କିଛି ହେଇନି ମୋର, ଖାଲି ଦେହସାଇ ଯୋଉ ଦେହ ମୁଣ୍ଡ ଖାଲି ପୀଡ଼ା ହୋଉଛି। ତାପରେ ଏ ଯୋଉ ଆଣ୍ଟା ପେନ୍ ହଉଛି ଥରେ ଥରେ ମାନେ ଖାଲିରେ ନ ହେଇକି ବି। ଯାହା ଅଛି ଆଉ। ଏଇ ତାପରେ ଏଇଟି ଖାଉଛି ତ। ଖାଉଛି ତ କାଇ କିଛି ହେଇନି, ଦେଖିଆ କେତେ ଦିନ ଖାଉଛି।
ହୁଁ।
ହେଲାଠୁ ନହେଲେ ଯାଇକି ଏମସ ରେ ଦେଖେଇବେ ସେତବେଳକୁ ଖାଇବେ ଦି ତିନି ଆଡୁ ଖାଇଲିଣୀ ଏବେ ହୋମିପାଥି ମଝିରେ ଖାଇଲି।
ହୁଁ।
ତାପରେ ପୁଣି ଏଗୁଡ଼ା, ମୁଁ କହିଲି କେତେଆଡୁ ଖାଇବୁ।
ଖାଇଲେ କାମ କରେନି, ମୁଁ ଟୋଟାଲି ସେଥିପାଇଁ ମୋ ଜୀବନରେ ମୁଁ ହୋମିଓପାଥି କଣ ଦେଖିନି, ସବୁବେଳେ ମୋର ଏଲୋପାଥି ଖାଇଯାଇଆସିଲିଣି ନା। ମୋ ଦେହରେ ହୋମିଓପାଥିକ ଆଉ କାମ ହିଁ କରିବନି, ହୋମିଓପାଥିକ ମୋ ଦେହରେ କାମ କରିବନି।
ଉଁ ହୁଁ।
ମାନେ ସବୁବେଳେ ଏଇଟା ଖାଇଲେ ନା
ହୁଁ।
ହୋମିଓପାଥି କାମ କରିବ, ହୋମିଓପାଥି ଦେହ ପାଇଁ ଭଲ କିନ୍ତୁ ଡେରିରେ କାମ କରିବ।
ହୋମିଓପାଥି ମଝିରେ କହିଲେ ଖାଇବାକୁ ଯେ ମୁଁ ଶୁଣିଲିନି ମୁଁ କହିଲି ନାଇ ମୁଁ ହୋମିଓପାଥି ମୋ ଜିବନରେ କେତେବେଳେ ଖାଇନି। ଖାଇବି କୁଆଡୁ କଣ ହବ ଯଦି ସବୁଆଡୁ ଖାଇବି ଯଦି ପେଟ ଟା ବେଶୀ ଖରାପ ହବ। ମାନେ ପନ୍ଦର ଦିନ ଏଇଟା ଖାଇବି, ଆଉ ପନ୍ଦର ଦିନ ଆଉ ଗୋଟେ ଏମିତି ଖାଇଲା ବଳକୁ ବେଶୀ ଖରାପ ହବ ମୁଁ କହିଲି ନାଇ ହୋମି ଖାଇବିନି, ଏବେ ସମସ୍ତେ କହୁଛନ୍ତି କହୁଛନ୍ତି ହମିଓପାତି ଖା ହୋମିଓ ଖାଇଲେ ହେଇଯିବ। ସେ କହୁଛନ୍ତି ହେଇଯିବ ମାନେ ପିରିୟଡ ଟା ହେଇନି ତିନି ମାସ ହେଇଗଲାଣି ନା ଏଇଠି ଏଇ ସତରକୁ ଚାରି ମାସ ହବ। ହେଇନି ନା କହିଲେ ଆମେ ହୋମିଓପାଥି ଖାୁ ହବ କିଲ ଥରେ ହେଇଗଲାଠୁ ତାପରେ ଅଲଗା ଯାଇକ କୋଠି ଦେଖି ସେଠୁ କଂଟିନୁୱେ କରିବୁ।
ଅଲଟ୍ରାସାଉଣ୍ଡ କରିଥିଲ ବୋଧେ?
ହଁ ଅଲଟ୍ରାସାଉଣ୍ଡ କରିବାରେ ଏଇ ଯ ଗଲି ତରୁଣ ସାରଙ୍କ ପାଖକୁ ସେ କହିଲେ ଅଲଟ୍ରାଶୋଉଣ୍ଡ କର। ସେ କହିଲେ ସେ ଆଗ ଫାଷ୍ଟ ଭାବିଲା ପେଣ୍ଡିକ୍ସ ବୋଲି। ମାନେ ପେଟକ
ସେମାନେ ଜାଣି ପାରୁନାହାନ୍ତି ସେମାନେ ଆଗ ମତେ ତ କହିଥିଲେ କହ ତମର ଟ୍ୟୁମର ହେଇଛି।
ମତେ ଜଣେ କହିଲା ତମ ଷ୍ଟୋନ ହେଇଛି ବୋଧେ ପେଟରେ ମୁଁ କହିଲି ଷ୍ଟୋନ ହେଇଚି ମୋର ପିରିୟଡ ସମ୍ପର୍କ କନ ତାର।
ଷ୍ଟୋନ ସେଥିରେ ସେଇଟା କିଛି ନାଁ ଷ୍ଟୋନ ଆପେଣ୍ଡିକଇ ହେ ଡାହାଣ ପେଟ ପେନ୍ ହବ।
ସେ ମତେ ସେ କହିଲେ କହିଲେ ଆେଣ୍ଡିକ୍ସ ହେଇଛି ବୋଧେ ମୋର ପେଟ ପୀଡା ହୁଏ ଭିତରରୁ ପ୍ରବଳ। ସେ ଯୋଉ ମାଡିଲେ ସବୁଆଡେ ମୁଁ କହିଲି ହଁ ପୀଡା ହଉଛି। କହିଲା ଆପେଣ୍ଡିକ୍ସ ପରିକା ଲୁଛି ଅଲଟ୍ରାସାଉଣ୍ଡ ଟିକେ କରିଦିଅ। କରିଲି ଯେ ସେ ପି ସି ଓ ଡି ବାହାରିଲା। ମୂଁ କହିଲି ଏଟା ସବୁ ପ୍ରାୟ ଝିଅଙ୍କର ଏପରି ଆସୂଛି ପି ସି ଓ ଡି।
ହଁ ମୁଁ ସେଇଟା ନର୍ମାଲ ଆମ ପାଇଁ ହେଇଗଲାଣି।
ତାପରେ ସେ ଦେଲେ ତ କହିଲେ ଏଟା ଖା ମୁ ଖାଉଛି ତ। କିଛି କହିଁ ଜଣା ପଡୁନି।
ହୁଁ
ଆ
ସେଟା ଏବେ କିଛି ଲାଗ ଲାଗିବନି ମ୍ୟାରେଜ ପରେ ପିଲା ଛୁଆ ପାଇଁ ହେଲା ଆ ଭାରି ଡେଂଜର ଅଛି।
ହଁ ବା ସେ କହିଲେ କହିଲେ ଏବେ କିଛି ଲାଗିବ ଏବେ ଏଇଟା ଅ କହିଲେ ଏବେ ଷ୍ଟାର୍ଟ ହେଇଛି ତ ଏଇଟା। କହଲେ କିଛି ନାହିଁ କେତେବେଳେ ଯଦି ପିଲା ଛୁଆ ପାଇଁ କଣ ଇଏ ହୁଏ ମାନେ ନହେଲେ ସେ ଓଭାରି ଟାକୁ କାଢିଲେ ଯାଇକୀ ଛୁଆ ରହିବ ଏତେ ପାଲା କିଏ କରୀବ।
ହୁଁ
ପିଲା ହବନି ଗୋଟେ ଭାରି ହଇରାଣ ହବ ସେତେବେଳେ। ନାଇଁ ସେ ଯାହା ମେଡିସିନ ଦେବେ ଖାଇଦବା କଥା ଆଉ।
ହଁ ମ
ସେଥିପାଇଁ ଖାଇଦଉଛି ନହେଲେ ମେଡିସିନ ମତେ ଟିକେ ଭଲ ନୁହଁ ମୁଁ ମେଡିସିନ କେତେବେଳେ ଖାଇନି। ଏଲେୋବାଦ ନାଇଁ ହୋମବାଦ ନାଇଁ କିଛି ନାଇଁ।
ଇଆଡ଼େ ଜୋରେ ବର୍ଷା ଆରମ୍ଭ ହେଇଗଲାଣି।
ନାଇଁ ଆମର ଟିକେ ଟିକେ ହେମିତି ପକାଉଛି ତ ସକାଳୁ ଟିକେ ଟିକେ ହଉଛି। କଣ ରୁଷେଇ ହେଇଛି ଆଜି?
ଆଜି ମୁଁ ରୋଷେଇ ଘର ଆଡ଼େ ଟୋଟାଲି ଝିଅ ଉଠିକି ଯାଏନି। ମାସିକି ଗାଧେଇଲୀ କରିବା କରିବେନି କେମିତି ହବ ତାଙ୍କ ଦେହ ପା ଭଲମନ୍ଦରେ ଆମେ ସବୁବେଳେ ପୁଣି କରୁଛୁ କି ନାଇଁ। ଆଉ ଦିନେ ଅଧେ! ସେ କାଲି ଆସିବେ।
ସେ କାଲି ରାତିରେ ମେସେଜ୍‌ କରିଥିଲା ବୋଧେ?
ନୁହଁ ସେ ଆସିଲେରି କଣ କି ମୁଁ ନ କଲେ ସିଏ କରିବେ।
ସେ କାଲି ରାତିରେ ମେସେଜ୍‌ କରିଥିଲେ କହିଲେ ଫ୍ରି ଅଛ କି ମୁଁ କହିଲି ନାହିଁ, ମୁଁ ହେତେବେଳେକୁ ଶୋଇପଲିଣି ମୁଁ କହିଲି କାଲି କରିବି।
ଉଂମ
ତାଙ୍କ ସ୍ଵାମୀ ଘରେ ଅଛନ୍ତି ନା କୁଆଡେ?
ହଁ ଭାଇ ଘରେ ରହୁଛନ୍ତି। ସେ ଏଠି ସୋସାଇଟି ରେ ନୁହଁ କଣ ଅଛନ୍ତି ଜେନ୍‌ ସୋସାଇଟି ରେ ଅଛନ୍ତି କିନ୍ତୁ ଜବ୍ କରନ୍ତି ସୋସାଇଟି ରେ।
ହୁଁ ହୁଁ
ସବୁ ଲେଖା ଲେଖି କ ସବୁ କାମ କରନ୍ତି।
ହୁଁ
ସୋସାଇଟି ରେ ରହନ୍ତି ପ୍ଲସ ବିଲ କାମ ହରକା ସବୁ କରନ୍ତି ଭାଇ।
ଘର କାମ ସବୁ ସେଆଉ।
ଘର କାମ ବି ସେ ବୁଝନ୍ତି ସବୁ ଘର କଥା। ଏ ତ ବାହାରେ ରହିଲେ ଆଉ ଶସ୍ ଶଶୁର ତ ସେମତି ଚାଲାଖ୍ ନୁହଁ ଆଉ ଘର କଥା କିଏ ବୁଝିବ ଭାଇ ସବୁ ବୁଝନ୍ତି। ଘର କଥା ବୁଝନ୍ତି। ବିଲ କଥା ବୁଝନ୍ତି ତାଙ୍କ ଜବ୍ କଥା ବି ବୁଝନ୍ତି।
ଫ୍ୟାମିଲି କଥା ବି ବୁଝନ୍ତି। ସବୁ କରନ୍ତି।
କଲେ ପୁଣି ହବ ନା। ଆଜି ସିନା ବାପା ମା ଅଛନ୍ତି। ଆଜିି ସିନା ବାପା ବୋଉ ଅଛନ୍ତି ବୋଲି କରିଦେଉଛନ୍ତି। ତାଙ୍କ ପରେ ପୁଣି ଆମେ ସବୁ କରିବା ନା।
ହଁ ସେଇଆପା ସେଇଥିପାଇଁ ସବୁଟାକୁ ସେ ମ୍ୟାନେଜ୍ କରୁଛନ୍ତି।
ସକାଳୁ କଣ ଖିଆ ହେଲାଣି?
ସକାଳୁ ନାହିଁ ଏପର୍ଯ୍ୟନ୍ତ କିଛି ଖାଇନି କେବଳ ପାଣି ଖାଲି ପିଇଥିଲି। ଓ ଆର ଏସ୍ ପାଣି ଟିକେ ପିଇଥିଲି।
ମାନେ ମୁଁ ଉଠିକି ପିଇବାକୁ ବି ମୋର ପେସେନ୍ସ ନାହିଁ କଣଟେ ଖାଇଦେବି ବୋଲି ଛତ୍ ତୁହାଗା ଟିକିଏ କି କଣ ମାନେ ସେଇଟା ବି କରିପାରୁନି ମାନେ ବସିଛି ହେମନ୍ତି।
ମୋର କେମିତି ହେଲା ରେ ମାନେ ରାତି ସାଢ଼େ ଦିଟା ହେଇଛି ବୋଧେ ପେଟ କାଟିଲା ପୁରା ସକାଳ ଆଠଟା ନଅଟା ହେଇଗଲା ଜମା କମିଲାନି ଏଇ ରାତ୍ ବିଚରା କାନ୍ଦି କାନ୍ଦି ସକାଳୁ ସାଙ୍ଗେ ସାଙ୍ଗେ ଆସିଲୁ ମେଡିକାଲ୍ ଦଶପଲା ସେ କହିଲେ ସେ ବେ ଦଶ୍ ଲତା କୁ କିଛି ସେ ମୋତେ ଜଣିନି ସେ ଖାଲି କହିଲା କି ଆସୁଛି କହିଲା ଯେ ଆସୁଛୁ ଲେଗି ଆସେ ଇଞଜେକ୍ସନ୍ ନଅଟା ଯାକ ଦେଲା।
ମୁଁ ଏଠି ଯଦି ଆଜ୍ଞା ମେଡିକାଲ କୁ ଯିବି ଏମିତି ଏମିତି ହଉଛି ମୋ ବଳ ପାଉନି ଗୋଡ ଫୋଡ ମରି ମରି ଯାଉଛି ସାଙ୍ଗେ ସାଙ୍ଗେ ନଉ ନଉ ଗ୍ୟାଷ୍ଟ୍ରିକ ଇଞ୍ଜେକ୍ସନ ଦେଇ ଦେବେ ସାଲାଇନ ଲଗେଇଦେବେ ଏଇ ଗାଁ ରେ ଆଉ କଣ ଜାଣିଛନ୍ତି କି ଖାଲି ଲୋକାଲ ଇଞ୍ଜେକ୍ସନ୍‌ କୁ ସାଲାଇନ୍‌ ହେତିକି ଆଉ କିଛି ଜାଣିନାହାନ୍ତି।
ମୁଁ କହିଲି ଥାଉ ଆଉ ଜୀବନ କାଡିବାକୁ ଯିବିନି ଯା। ଇଞ୍ଜେକ୍ସନ୍‌ ଦେଇ ଦେଲେ ଯେ ଇଞ୍ଜେକ୍ କେମିତି ଖାଇ ଦେଇଛି ଦି ତିିିନି ମିନିଟ୍ ଯାଇଛି। ଆଉ ଠିଆ ହେଇପାରିଲିନି। ମାନେ ସବୁ ଖାଲି ଅନ୍ଧାର ଅନ୍ଧାର ଦେଖାଯାଇକି ପାଞ୍ଚ ମିନିଟ୍ ଯାଏ ପୁରା ଆଖି ଖାଲି ଅନ୍ଧାର ଦେଖା ଗଲା ସବୁ।
ହୁଁ।
ମୁ ତା ଦେଖାହେଇକି ମୁଁ କହିଲି ନାଇ ହେବନି ବାନ୍ତି କଲି ଦି, ତିିନି ଥର ଏକା ମଡିକାଲରେ ସେ ଇଞ୍ଜେକ୍ସନ଼ ଟା ଖାଇଲା ପରେ ସାଙ୍ଗେ ସାଙ୍ଗେ।
ଏ ମାହାଡାରି ଏକ୍ସନ ହେଲା ବୋଧେ।
ହଁ ବା ମୁଁ କହିଲି ପୁଣି ସମସ୍ତେ କହିଲେ, କହିଲେ କୋଉଠି ଡରିଛୁ କଣ ଏଥି ପାଇଁ ପେଟ କାଟୁଛି।
ଏଇଆଟା ଖାଲି ବାଣ୍ଡ ବିଶ୍ୱାସ।
ହଁ ବା।
ପେଟ ମାରୁଛି ମାନେ ଜାଣିଛ ମୋ ଆଈଙ୍କର ସେମିତି ମୋ ଆଈ ଯେତେବେଳେ ବଞ୍ଚିଥିଲେ ମାନେ ସାତ ବର୍ଷ ହେଲା ସେ ତାଙ୍କର ଏକ୍ସପାୟାର ହେଇଗଲାଣି। ମୋ ଆଇ ଯେତେବେଳେ ବଞ୍ଚିଥିଲେ ମାନେ ମୋ ଆଈ ଘର ଏଇ ଗାଁ ନୁହଁକି ମୋ ଆଈ ଘର ବି ମୋ ଶାଶୁୁ ଘର ଯୋଉ ଙ୍ଗା ମୋ ମୋ ଅଜା ଘର ବି ସେଇ ସେଇ ଗାଁ ହେଲା କି ତାଙ୍କର ପେଟ ମାରିଲା ଦି ବର୍ଷ ହେଲା କେବଳ ଦସ୍ ଗଲାକୁ ମୋ ଦେହ ହଣ୍ଡ ମୋତେ ଡାକ୍ଟର କହିଲେ ଗ୍ୟାଷ୍ଟିକ୍ ଗ୍ୟାଷ୍ଟିକ ବଟିକା ହେଟୁ ଖାଇଲା ମୋ ଆଇ ଦି ବର୍ଷ ପର୍ଯ୍ୟନ୍ତ ତିନି ବର୍ଷ ବେଳକୁ ମାନେ ଆହୁରି ଅତିଶ ପେଟ ମାରିଲା ଯେ ମାନେ ସେ ଆଉ ରହିବା ପରିସ୍ଥିତି ମାନେ ନୁହଁ। ମାନେ ହେମିତିଆ ପେଟ ମରା ମାରିଲା ତାପରେ ତା ପରେ ଯେତବେଳେ ଅ- ଅଲଟ୍ରାସାଉଣ୍ଡ ଦେଲା ସବୁ ନର୍ମାଲ ଅଛି ତାପରେ କହିଲା କିଏ ଗୁଣି କରିଛି ଏଠୁ ଗୁଣିଆ ଦେଖାହେଲା। କିଛି ନାହିଁ ଗୁଣୀ କେ କରିନାହାନ୍ତି ତାପରେ ହେଠୁ ଇଣ୍ଡୋସ୍କୋପି ହେଲା ଇଣ୍ଡୋସ୍କୋପି ହେଲା ଯେତବେଳେ ବାହାରିଛି କ୍ୟାନସର।
ବା ମାନେ ମେଡିକାଲ ରେ ପଡ଼ିବା ଏବେ ମାନେ ସେମାନେ ଭଲରେ ଦେଖୁନାହାନ୍ତି। ମୁଁ କହିଲି ମଲ ମୋର ପେଟ ଏବେ ହଉଛି ଯେ କଣ କରିବି?
ଯାଉଛ।
ଦେଖିବା ଏଇଟା
ହୁଁ।
ଆଉ ପେଟରେ ଦେଖିଆ ମେଡିସିନ୍ ଖାଇଲାଠୁ କଣ ହଉଛି।
ହୁଁ।
କାଲି ତମ ଝିଅ ସହ କଥା ହଉଥିଲି ରାତିରେ।
ହୁଁ।
ଗଲା କୋଚିଂ କରୁଛି କଣ କେମିତି ପଢିବ କଣ
ହୁଁ ହୁଁ।
କହିଥିଲି ସକାଳୁ କରିବ କରିବ ମତେ ଫ୍ରି ହେଲେ ଆଉ।
ପ୍ରି ହେଲେ ଖାଇବି ଗାଧେଇ ନଥିବ ସେ ତା ସେ ବାରଟା ଗୋଟେ ଗାଧେଲା ବେଳକୁ ତମ ଭଳିଆ ହଁ।
ଟିଉସନ ସାରିକି ପୁଣି କାମ ସାରିକି।
ଏଗାରଟା ବେଳକୁ ସିଏ ଗାଧୋଇବ ଦିଟା ବେଳକୁ।
ହେଁ।
ସେଉଟା କର୍ମଠା। ତାପରେ ହେଠୁ ସବୁଆଡେ ବର୍ଷା ଏବେ ତିନି ଦିନ ହେଲା ଯୁଆଡେ ଫୋନ କରିବୁ ଖାଲି ବର୍ଷା କହୁଛନ୍ତି। ବର୍ଷା ହଉଛି ବର୍ଷା ହଉଛି ଏବେ ତିନି ଦିନ ହେଲା ଚାରିଆଡେ ବର୍ଷା ବାତ୍ୟା। ସେ ଏତେ ଜୋରେ ବର୍ଷା ହଉଚି ଟିକେ ଗଛ ପତ୍ର ବା ହଲୁଚି କି?
ହଁପରା ଖାଲି ହଇରାଣମାନ ଡେସ୍ ଗୁରା ଆମର ଶୁଖୁନି?
ହୁଁ।
ସେ କୁହନ୍ତି ପୁଣି ତାକୁ ଏ ୱସିଙ୍ଗ ମେସିନି ରେ ଡ୍ରା କରିଦଉଚି ପାଞ୍ଚ ମିନିଟ ଖଣ୍ଡେ ତାପରେ ଶୁଖେଇ ଦଉଚି ରାତି ସାରା ଫାନ୍ ରେ ସେ ଶୁଖୁଚି ଆଉ।
ହୁଁ।
ଅଧା ଶୁଖିଗଲାଠୁ ତାପରେ ଶୁଖି ଯାଉଛି।
ଓହୋ। ହୁଁ ହଉ ରଖୁଛି।
ହଁ।